ହ୍ୟାଲୋ। ଏଇ ଟିକେ ବସିଛି ଆଉ ଆପଣ?
ମୋର ତ ଗୋଡ ଭାଙ୍ଗି ଯାଇଚି ମୁଁ ସେଇ ବ୍ୟାଡ ଉପରେ ପଡିଛି ଯିଏ ଯାହା ଖାଇ ଦଉଛନ୍ତି ଖାଉଚି। ଆଉ ଟିକେ ଧରା ଧରି କରିକି ନଉଚନ୍ତି।
ହୁଁ ନା ଆଉ କଣ? ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆଉ କୁହନ୍ତୁ କଣ?
ଆଉ ଏଇ କାମ କଣ କରିନି? ଘରେ ସବୁ ମୋ ଜା ଅଛନ୍ତି ଦେଢଶୁର
ହଁ। ତାଙ୍କୁ କହିଦିଅ ସେ କାମ କରୁଚନ୍ତି ଡକାଡକି କରିବା। ଆଉ କଣ? ଆପଣଙ୍କ ଘରେ କରେଣ୍ଟ ଅଛି ବର୍ଷା ହଉଚି?
ବର୍ଷା ସକାଳୁ ହଉଥିଲା ଏବେ ଟିକେ କମି ଯାଇଛି।
ଉହୁଁ ହୁଁ ଆଉ କଣ ସବୁ ମାନେ ଶିଖିଚନ୍ତି ମାନେ ରୋଷେଇ ଛଡା ଆଉ କଣ ସବୁ ଶିଖିଛନ୍ତି ଅଲଗା କିଛି କାମ?
କାମ ଶିଖିଚି ଆଉ ଆଉ ବୁଣା ବୁଣି ସବୁ ଶିଖିଥିଲି ନାଇଁ ଶିଖି ନାହିଁ ଶିଖିମି ବୋଲି ଭାବୁଛି।
ଟେଲେରିଙ୍ଗ୍ ଆଉ ଯୋଉ ବୁଣା ବୁଣି କାମ?
ବୁଣାବୁଣି ଶିଖିଚି ଉଲୁର ସବୁ ଡୋନ୍ ସ୍କ୍ରିନ୍ ବୁଣେ ଆସନ ବୁଣେ।
ଅ ହଁ ଏବେ ତ ଗୋଡ ଖରାପ ହେଇଚି ସେଇଟା ବସିକି ବୁଣାବୁଣି କରୁନାହାନ୍ତି?
ସେ ସବୁ ସ୍କ୍ରୁ ସ୍ ଫୁସ୍ ସବୁ କିଣା କିଣି କୋଉଦିନେ ସବୁ ଆଗରୁ କରିଥିଲି ଏବେ ସେ ସବୁ ହଜି ହାଜିଗଲାଣି ପୁଣି ସାନି କିଣିବାକୁ ପଡିବ। ମୁଁ ସିନା ଚାଲିନେ ମୁଁ ଆଣିକି କି ଯାହା କରିବି ଆଉ ମୁଁ ତ ଚଲାବୁଲା କରିପାରୁନି ମତେ କିଏ ଆଣିକି ଦବ?
ହଁ। ଆଉ ଆପଣଙ୍କର ସବୁ କେତେଟା କଣ ପୁଅ ଝିଅ?
ମୋର ଦିଟା ଝିଅ ମୋ ଯାଆଙ୍କର ଦିଟା ପୁଅ। ଆମର ଆଠ ଜଣ ମେମ୍ବର।
ଉହୁଁ। ଆଉ ଆପଣଙ୍କର କଣ ସବୁ ଅଛି ମାନେ ବିଜନେସ୍ କି କଣ?
ଆମର ଦୋକାନ ଅଛି।
ହଁ।
ଗ୍ରସରୀ ଦୋକାନ ଆଉ ସବୁ ଆମ ପୁତୁରା ଗୋଟେ ସିମେଣ୍ଟ ଦୋକାନ କରିଚି। ଆଉ ପୁତୁରା ଇଞ୍ଜିନିୟର ଅଛି। ସାନପୁତୁରା ଟ୍ରାକ୍ଟର ବୋରିଂ ମେସିନ୍ ଆଉ ମୋ ଯା ର ଅଙ୍ଗନବାଡି ଦେଢଶୁର ମାଷ୍ଟର ଚାକିରି ଆମର କୁକୁଡ଼ା ଫାର୍ମ ଅଛି। ଧାନକଳ ଅଟାଚକି ସବୁ ବିଜନେସ୍ ଅଛି ଆଉ ଆଉ ତମର ତମ କଣ କରନ୍ତି ତମର ସବୁ?
ଆମର ସବୁ ଚାଷ ବାସ କରନ୍ତି ଆଉ
ଆଛା।
ହଁ।
ଆଉ କୋଉ କୋଉ ଜାଗାକୁ ଯାଇତେ ଭଲ ଲାଗେ ତମକୁ?
ମତେ ଟିକେ ବାଲେଶ୍ଵର ଟା ପସନ୍ଦ। ସେଠି ମୁଁ ରହିିକି ପଢୁଥିଲି ତ ସେଠିକାର ସବୁ ଜାଗା ପସନ୍ଦ ସବୁ। ସେଠି ସବୁ ପ୍ରକାର ଜିନିଷ ଅଛି ଉ ସେଠି ସମୁଦ୍ର ବି ଅଛି ସେଠି ପାହାଡ ବି ଅଛି। ସେଠି ଝରଣା ବି ଅଛି ସେ ଜାଗା ଟା ହିଁ ଭଲ ଯୁଆଡେବି ଯିବୁ ୟାପରେ ପୁରୀରେ ରହିଲେ ଖାଲି ସମୁଦ୍ର ସେଠପଟେ ପାହାଡ ଫାଡ ଏତେ ନାହିଁ। ସେ କୋଉ ଦୂର ଦୂରାନ୍ତରେ ଥିବ ଏତେ ନାହିଁ ସବୁ ଆଡେ ସେଠି ସମୁଦ୍ର। ଆଉ ସେଠି କିଛି ଝରଣା କି ପାହାଡ ଦେଖିତେ ମିଳିବନି କିନ୍ତୁ ବାଲେଶ୍ଵରରେ ସବ। ସମୁଦ୍ର ବି ଯୋଉଠି ଖୋଜିବ ସମୁଦ୍ର ସେଇଠି ଯୋଉଠି ଖୋଜିବ ପାହାଡ ଯୋଉଠି ଖୋଯିବ ଝରଣା ସବୁ ସବୁ ପ୍ରକାର ଜିନିଷ ସେଠି ଅଛି। ମନ୍ଦିର ବି ଭଲ ଭଲ ମନ୍ଦିର ସବୁ ପାହାଡ ଉପରେ ପଞ୍ଚୁଲିଙ୍ଗେଶ୍ଵର ସବୁ ଅଛି। ଭଲ ଲାଗେ ସେଇ ଜାଗା ଟା ବେଶୀ କରି।
ଆଛା।
ଆଉ ତମକୁ କୋଉଟା ଭଲ ଲାଗେ?
ମୋତେ ତ ପାଞ୍ଚ ଛଅ ବର୍ଷ ହେଲା ମେଡ଼ିକାଲ ଯାଇଯାଇ ମୋତେ ଆଉ କୁଆଡ଼େ ଯିବାକୁ ଭଲ ଲାଗୁନି।
ହୁଁ ହୁଁ।
ସେ ବୁଲାବୁଲି କରିତେ ମୋର ଇଛା ନାହିଁ ଇଛା ଥିଲେ ବି ଟେନସନ୍ ସବୁବେଳେ ରୁହୁଚି। ଆମର ଗୋଟେ ଛଆ ଦେହ ଖରାପ ତା ପାଇଁ ସବୁବେଳେ ଟେନସନ୍ ନ ରହିବାକୁ ପଡୁଛି ନା।
ଆଛା ଆଛା କଣ କି ତାର?
ତାର ଗୋଟେ ବଡ ଅପରେସନ୍ ହେଲା ଟ୍ରାନ୍ସପ୍ଲାଣ୍ଟ କରାହେଲା ବୋନ ମେରୁ ଟ୍ରାନ୍ସ୍ ପ୍ଲାନ୍ କରାହେଲା ବୋହୁତ ପଇସା ଖଚ ସେଇହୋଉଚି ଚାଳିଶି ପଚାଶ ଲକ୍ଷ ଧାହାର କରଜ ଗୁଡ଼ାକ ରହିଯାଇଚିକ। ସେଗୁଡାକ ଟେନସନ୍ ନା ଲୋକମାନେ କେତେଦିନ ଶହିବେ। ଏଇ ଆମର ଜୁଲାଇ ପାଞ୍ଚ ତାରିଖ ତାର ଦୁଇ ବର୍ଷ ପୁରୀଯିବ ଟ୍ରାନ୍ସପ୍ଲାଣ୍ଟଟା। ହୁଁ ତାପରେ ହେତା ହେତା ତାକୁ ଜଗିବାକୁ ପଡୁଛି। ତା ଟାଇମ୍ ଟେବୁଲ ଖାଇବା ତାକୁ ଟିକେ ବୋହୁତ କେୟାରଫୁଲ ରଖିବାକୁ ପଡୁଚି। ଇନଫେକ୍ସନ୍ ହବ ନାହିଁ ଯେମିତି। ଆମେ ଏଣେ ବାହାରେ ଘର ଭଡା ନେଇକି ରହିଥିଲୁ। ସେଥିର ପଇସା ମାନେ ଏମିତି ଚେକପରେ ଯାଉଚି ପଇସା। ଏମିତି ସବୁ ଗୋଟେ ଟେନସନ୍ ରହୁଛି ତ ଏଣେ ଆମର ଦୋକାନରେ ଟିକେ ମାଲପତ୍ର କମ ରହିଚି ସେଲିଙ୍ଗ ଟିକେ କମି ଯାଇଚି ଏ ସବୁ ଟେନସନ୍ ଟେନସନ୍ ଭିତରେ ରହି କି ଟିକେ ବୋର୍ ଲାଗୁଚ। ଏମିତି ସବୁ ଆ। ପରିସ୍ଥିତି କାହାକୁ କେତେବେଳେ କୋଉଠି ନେଇକି ଠିଆ କରେଇ କିଏ କହିପାରେ।
ହଁ ହଁ। ଆଉ କଣ? ଆପଣଙ୍କର ମାନେ କିଏ ଅଛନ୍ତି ମାନେ ଶାଶ ଶଶୁର?
ନା ନା ଶାଶୁ ଶ୍ୱଶୁର ମୋ ଶାଶୁ ପାରାଲସରେ ପଡିଥିଲେ ମୋ ବାହାଘର ଅ ଅ ଅ ଦି ମାସ ପରେ ଶାଶୁ ଚାଲିଗଲେ ତାପରେ ଆମେ ସ ଶ୍ୱଶୁର ଥିଲେ ସିଏ ବାର ତେର ବର୍ଷ ହେଲା ଗଲେ ମୋ ଶ୍ୱଶୁର ଏସାଇ ଥିଲେ।
ଓ ହ।
ଆଉ ଘର ଫର କରିବା ଟେନସନ୍ ନାହିଁ ଶ୍ୱଶୁର ସବୁ କରିଦେଇ ଯାଇଛନ୍ତି। ମେନ୍ ହେଲା ଏଇ ଧାର କରଜ ଗୁଡାକ ହେଇଯାଇଛି ଆମ ଶ୍ୱଶୁର ଭଲ ର ‍ ଗଲା ତାଙ୍କର ହାଷ୍ଟ ଷ୍ଟୋକ କରିଗଲା। ଆଉ ପାଞ୍ଚ, ଦଶ ବର୍ଷ ରହିଥିଲେ, ଆପାଦାତ ଆମକୁ ତ କିଛିଟା ସାହାଯ୍ୟ ହେଇଥାନ୍ତା ଛୁଆ ମାନେ ପାଠ ପଢୁଛନ୍ତି।
ହୁଁ ହଁ।
ଏସବୁ ଟେନସନ୍ ଆଉ କିଛି ନୁହଁ।
ଆଛା।
ହଉ।
ହଁ, ଆପଣଙ୍କୁ ସମୁଦ୍ର ଜାଗା ବୁଲିବା ପସନ୍ଦ ନା, ପାହାଡ ଜାଗା ନା, ଝରଣା ଜାଗା?
ମୋର ସେମିତି କିଛି ନାହିଁ। ଯୋଉଠି ଗଲେ ବି ଦେଖିବା ପାଇଁ ମୁଁ ଦେଖମି, ବୁଲମି ଆସିମି ସେମିତି ମୋର ପସନ୍ଦ ଅପସନ୍ଦ କିଛି ନାହିଁ। ମୁଁ, ସବୁ ଜାଗାରେ ଚଳିପାରିମି। ସ ସବୁ ଜାଗାକୁ ଯାଇପାରିମି। କିନ୍ତୁ ଏଇ ମାନସିକ ଚିନ୍ତା, ବର୍ତ୍ତମାନ ଚିନ୍ତା, ଆର୍ଥିକ ଚିନ୍ତା ସବୁ ଗୁଡାକ ଟେନସନ ହେଲା ବେଳକୁ ମତେ ତ କୋଉ ଜାଗା କି ଖାଇବା ପାଇଁ କି ସୋଇବା ପାଇଁ କି? ପାଇଁ, ଯିବା ପାଇଁ ମତେ ମାନେ ଆଗ୍ରହଟା କମି ଯାଉଛି। ମୋର ସେମିତି କିଛି ନାହିଁ। ମୁଁ ଖରା, ବର୍ଷା, ଶୀତ ସବୁ କିିଛି ସହିପାରେ।
ହଁ ହଁ। ହଁ, ଆଜି କଣ ମାନେ ରୋଷେଇ ଖରା ବେଳେ?
ଆଜି ହବ ଡାଲି, କଲରା ଭଜା, ଶାଗ ଭଜା। ଆଳୁ ଭର୍ତ୍ତା, ବାଇଗଣ ବିଲାତି ଭଜା। ମୁଁ କରିପାରୁନି। ଆମର ସେ ଯା କରୁଛନ୍ତି ଆଉ
ହୁଁ ହୁଁ।
କାଲି ଆମର ରବବାର ଗଲା। ଅରୁଆ ଖାଇଛୁ ବିନା ପିଆଜ ରସୁଣ। ସାନ ଝିଅଟା ଖାଇନାଇ। ତାକୁ ଭୋକ ଲାଗିଲାଣି। ଆଉ ବଡ଼ ମାଆଙ୍କୁ କହିଲି ଟିକେ ଶୀଘ୍ର ରୋଷେଇ କରିଦିଅ। ସେ ଦିଟା ଖାଇବ ତାକୁ ଭୋକ ଲାଗିଲାନି। ସେ ରୋଷେଇ କରୁଛନ୍ତି। ତା ଆଇମା ଆସିଥିଲା ପଳେଇଛି। କାଲି ଆସିବ ବୋଲି କହିଛି। କଣ କରିବି କି ଜାଣି
ହୁଁ ହୁଁ।
ହଁ, ଆଜିକାଲି ଆଉ କିଏ କାହା ଘରେ ରହିବା ପାଇଁ ସମସ୍ତଙ୍କର ଟେନସନ୍ ଅଛି।
ହୁଁ।
ଆ ଆଉ ସିଏ ପୁରା ମୋ ଦେହ ଖରାପ ବୋଲି, ସିଏ ଆଉ ଆସିକି ରହିପାରିବେ ନା। ତାଙ୍କର ବି ବହୁତ ଟେନସନ।
ହୁଁ ହୁଁ। ସମସ୍ତେ ନିଜ, ନିଜ ଘର ଯେମିତି। ନିଜ ଘର ଯେମିତି ସେ ଯେତେ ଯୋଉ ଝିଅ ଘରହଉ।
ହୁଁ।
ତାଙ୍କୁ ଚାଲି ଚଳଣି ତାଙ୍କର ସବୁ ଅଲଗା। ଏଠି ତାଙ୍କୁ ଇଏ ଲାଗୁଥିବ।
ତଥାପି ଦେହ ଖରାପ ବୋଲିକି ଆସିକି ସାହାଯ୍ୟ ଟିକେ କରିଛନ୍ତି। କରୁଛନ୍ତି, ଆସୁଛନ୍ତି। ସବୁ ସେ ଭାଇ ଭାଉଜ ଆସିଥିଲେ ଦେଖିକି ଗଲେ। ଗୋଟେ ଭାଉଜ ଆସିଥିଲା ଦେଖିକି ଗଲା।
ହଁ
ମୋ ବଡ ଭାଇ ଆସିଥିଲା ଦେଖିକି ଗଲା। ମୋର ପାଞ୍ଚଟା ଭାଇ।
ହ ସବା ହେଇଯାଇଛନ୍ତି।
ସବୁ ବାହା ହେଇ ସାରିଛନ୍ତି। ସବୁ ସେପାରେଟ୍ ହେଇକି ରହିଛନ୍ତି। ଆସନ୍ତି ସମସ୍ତେ କଲ ଫୋନ୍ କରନ୍ତି। ଛନ୍ତି ଭଲମନ୍ଦ କଥା। ଆଉ ଭଉଣୀ ଏ ସିଏ ବି ଆସିବା ପାଇଁ ବାହାରୁଥିଲା। ତାର ଗୋଟେ ଛୋଟ ଛୁଆଟି ମୁଁ ତାକୁ କହିଲି ଯେ ଏ ଛୋଟ ଛୋଟ ଧରିକି ଆସନା ପଛରେ ଆସିବୁ ଆଉ।
ଓଁ ହ
ମାାମୁଁ ଘର କି ସିଏ ଘର ସେ ସବୁ ଆସିକି ବୁଲିକି ଯାଇଛନ୍ତି।
ଓ ହୋ। ଆଉ ତମ ପାଖରେ ବା ଗୋଟେ ତମ ପିଇସି ପୁଅ ରହୁଛି। ସିଏ ଆସିଛି ନା?
ନାାଇଁ ସେ ଆସିନାହିଁ। ସେ ହଲସ ଭଲସ କିଣିକି ରଖିଛି।
ଓ ହଁ କୁହ ରଖିଥାଉ। ତାଙ୍କର ଆଉ ଗୋଟେ ଛୁଆ କେ ପିଇ ଦେବେ।
ସେ ହର୍ଲିକସ୍ କିଣିକି ରଖିଛି ତାଙ୍କ ଗାଡି ରିଜର୍ଭ କରିକି ଆସିବେ ବୋଲି ବାହାରିଥିଲେ ସେ କଣ ଫଟୋ ବାଲା ନାହାନ୍ତି ବାହାଘରିଆ ପଳେଇଛନ୍ତି ତ
ହଁ
ସିଏ ଆସିବ କାହିଁକି ମୋ ଗୋଡ଼ ଭଲ ହେଇଗଲେ ମୁଁ ଚାଲିଯିବିି ଟିକେ ବୁଲି ଆସିବି ଆଉ ଆଉ ଗୋଟେ ନଣନ୍ଦ ମୋର ମୋ ନଣନ୍ଦ ମାନେ ବହୁତ ଭଲ ସେମାନେ ସବୁ ଆସିବେ ବୋଲି ବାହାରି ମୁଁ ମନା କଲି ମଝିଆ ନଣନ୍ଦ କାଲି ଫୋନ କରିଥିଲେ ନା ନା କହିଲେ ରାଗିଛୁ କିଁ ମୁଁ କହିଲି ନାଁ ରାଗିନି କିଛି ଟେନସନ ନିଅନା। ମୁଁ ତ ଯାଇପାରୁନି ଏକାଟିଆ ଲୋକ ମୁଁ କିଛି ଆସିବା ଦରକାର ନାହିଁ ମୁଁ ଗୋଟେ ଭଲ ହେଇଯାଉ ମୁଁ ଯିବି ହେଲେ ହଉ ତୁ ଆ ଆସିଲେ ମୁଁ ଚିକେନ କରିଦେବି ମାଛ ମାଛ କରିଦେମି ଖାଇକି ଯିବୁ।
ଆଛା ଆଛା କୋଉ କିଏ କିଏ କହିଲେ?
ମୋ ମଝିଆ ନଣନ୍ଦ।
ସେ କିଏ?
ମୋ ନଣନ୍ଦ ମାନେ ମ ଏଇ ହର ନାରେ
ଓ ହୋ ହଉ ହଉ ପରେ କଥା ହବା
ହୁଁ।